କୋଉଠି ଅଛନ୍ତି?
ମୁ ଏଇଠି ଆମ ଘରେ ଅଛି।
ହୁଁ ହୁ। କେବେ ଆପଣ ଫିଲ୍ମ ହଲକୁ ଫିଲ୍ମ ଦେଖିବାକୁ ଯାଇଛନ୍ତି?
ଆଜ୍ଞା ଯାଇଛି।
ଆଚ୍ଛା ଓଡିଆ ଫିଲ୍ମ।
ହଁ ଆପଣଙ୍କୁ କେଉଁ ଫିଲ୍ମ ଦେଖିବା ପାଇଁ ଭଲ ଲାଗେ?
ମତେ ସାଉଥ ଇଣ୍ଡିଆନ୍ ଫିିଲ୍ମ୍ ଦେଖିବାକୁ ଭଲ ଲାଗେ।
କେଉଁ ମୁଭି?
ଅଲି ଅର୍ଜୁନଙ୍କର ସବୁ ଫିଲ୍ମ ଦେଖିବାକୁ ଭଲ ଲାଗେ। ଅଲି ଅର୍ଜୁନ ରାମଚରଣ। ହୁଁ ହୁଁ। ଆଉ ହିନ୍ଦୀ ଦେଖିବାକୁ ଭଲ ଲାଗେ କେତେବେଳେ କେମିତି ନହେଲେ ହଲିଉଡ। ଆଭେଞ୍ଜର୍ସ ମାସ ମାର୍ବେଲ ଷ୍ଟୁଡିଓର ସବୁ ପାର୍ଟ।
ମୋତେ ବି ମାର୍ଭେଲ ଷ୍ଟୁଡିଓ ବହୁତ ଭଲ ଲାଗେ। ଆଉ ଆପଣ କଣ ଖାଇବା ପାଇଁ ଭଲ ପାଆନ୍ତି?
ମୋର ଫେବରାଇଟ୍ ଖାଇବା ପଖାଳ। ତା ସାଙ୍ଗକୁ କୌଣସି ପୋଡାପୁଡ଼ି।
ଆଉ?
ଆଳୁ ଭଜା ଭଲ ଲାଗେ ସୁଜୁନା ଶାଗ।
ଆଉ ବାହାର ଖାଇବା କଣ?
ବାହାର ଖାଇବା ଉମ ଫାଷ୍ଟଫୁଡ ଉପରେ କିଛି ସେମିତି ନାହିଁ। ମତେ ବରା ଭଲ ଲାଗେ। ଆଉ ହୁଁ କଣ ତ ସେଇଟା ନାଁ ଟା? ହଁ ଆରିସା ପିଠା। ଆଉ। ଚକୋଲେଟ ବି ଖାଇବାକୁ ଭଲ ଲାଗେ, କୁରକୁରି ଆପଣଙ୍କୁ କଣ ଲାଗେ ଭଲ?
ମତେ ମତେ ବି ପଖାଳ ଭଲ ଲାଗେ। ଆଉ ଶାଗ ଆଳୁ ଭଜା। ମଟର ତରକାରୀ। ଆଉ ବାହାର ଖାଇବା ମତେ ଭଲ ଲାଗେ ଦହିବରା। ଚାଟ ଆଉ ଗୁପଚୁପ।
ଆଉ କଣ?
ଆହୁରି ଲସି। ଆହୁରି କେତେ କଣ।
ଗାଧେଇଲେଣି।
କଣ?
ଗାଧେଇଲେଣି?
ନା ନା।
ସକାଳ ଖାଇବା ହେଇଛି?
ହଁ ହଁ ସକାଳୁ ଖାଇବା ହେଇସାରିଲାଣି।
ହ୍ୟାଲୋ?
ହଁ। ଆଉ ଏବେ କଣ କରୁଛନ୍ତି?
କେତେବେଳେ ଗାଧେଇବା କୁ ଯିବେ?
ସେ ବାରଟାରେ।
ହୁଁ ହୁଁ।
ଆଉ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
ମତେ ଫୋନ - ଚଲେଇବାକୁ।
ଫୋନ୍ ଚଲେଇବାକୁ ଗଲେ
ହୁଁ।
ମତେ କ୍ରିକେଟ ଖେଳିବାକୁ ଭଲ ଲାଗେ।
ଆପଣ କ୍ରିକେଟ୍ ଖେଳନ୍ତି?
ହଁ।
ଭଲ ବ୍ୟାଟିଂ କରନ୍ତି ନା ବୋଲିଂ ନା ଫିଲ୍ଡିଂ?
ମୁଁ ଅଲରାଉଣ୍ଡର୍ ବ୍ୟାଟିଂ ଭଲ କରେ, ବୋଲିଂ ବି ଭଲ କରେ।
କିପିଙ୍ଗ?
ଆପଣ ସଚିନ ତେନ୍ଦୁଲୁକର କୁ ଚିହ୍ନିଛନ୍ତି?
ହୁଁ।
ଚିହ୍ନିନାହାନ୍ତି?
ସେ ଜଣେ
ଚିହ୍ନିଛନ୍ତି?
ହଁ ଚିହ୍ନିଛି।
ହଉ ବିରାଟ କୋହଲି?
ବିରାଟ କୋହିଲ ଅନୁଷ୍କାଶର୍ମା
ହଁ।
ତାଙ୍କ ୱାଇଫ୍। ହ୍ୟାଲୋ?
ଆଉ ଆପଣ ଏବେ ଟ୍ରେଡିଙ୍ଗ କଣ କେମିତି କରୁଛନ୍ତି?
ଟ୍ରେଡିଙ୍ଗ ବର୍ତ୍ତମାନ ମୁଁ ତିନିଟା ପ୍ଲାଟଫର୍ମ ରେ କରୁଛି, ଗୋଟେ ହେଲା ପ୍ୟୁଟେକ୍ସ ଆଉ ଗୋଟେ ହେଲା ଅପ୍ ସନ ଟ୍ରେଡିଂ ଆଉ ଗୋଟେ ହେଲା ପାଇନେରୀ ଟ୍ରେଡିଂ।
ଆଜ୍ଞା।
କିନ୍ତୁ ପରଫିଟ୍‌ରେ ନାହିଁ ଆଉ।
ଇହା।
ଲସ ରେ ଚାଲିଛି।
ଆଉ ଆପଣକୁ କଣ ଚାଷ ବାସ ବିଷୟରେ କିଛି କହିପାରିବେ?
ଚାଷ ବାସ ବିସରେ କହିବାକୁ ଗଲେ ତ ମତେ କିଛି ଜଣା ନାହିଁ। କିନ୍ତୁ କେବଳ ଖାଲି ବିଲକୁ ଗଲେ ମତେ ଖାଇବାକୁ ଭଲ ଲାଗେ ଆଉ କିଛି ନାହିଁ।
ଆମରି ଆଡେ ବିଲରେ ଚାଷ କରନ୍ତି ଆମର କରନ୍ତି। ମୁଁ ବି ଯାଏ, ପ୍ରଥମେ ଟ୍ରାକ୍ଟର ରେ ହଳ କରନ୍ତି। ତାପରେ ଧାନ ବୁଣା ହୁଏ। ତାପରେ ଗ୍ ଯୋଉ ବର୍ଷା ହେଲେ ଫୁଣି ଚାଷ କରିକି କାଦୁଅ କଲା ପରେ ଗଛ ଉଠି ଥିବତ ଯୋଉରା ରୋଇବେ।
ଆଁ।
କହିଲି ଯୋଉ ତଳି ଉଠି ସାଇଲା ପରେ ରୁଅନ୍ତି ରୁଆଯାଏ। ତାପରେ ସାର ଫାର ପକାନ୍ତି।
ଆଚ୍ଛା।
ତାପରେ ଗଛ ବଡ ହେ ଲେ ପାଚିଲେ ସବୁ କଟାଯାଏ ଆଉ ଶୀତ ଋତୁରେ ଆଉ।
ଆଛା, ଆପଣଙ୍କ ଭାଇ କେବେ ଆସିବେ?
ଆମ ଭାଇ ରଜକୁ ଆସିବେ।
କେଇଦିନ ରହିବେ?
ରହିବେ ଦୁଇ ତିନ ଦିନ।
ଆଚ୍ଛା। ସେ କଣ କରନ୍ତି?
ସେ ରୁଙ୍ଗଟା ପ୍ଲାଣ୍ଟରେ ସେଫ୍‌ଟି ଅଫିସର ଅଛନ୍ତି।
ଆଚ୍ଛା। ତାଙ୍କ ବୟସ କେତେ ହବ?
ଚବିଶ ରୁ ପଚିଶି ଭିତରେ।
ଆଚ୍ଛା। ସେ ମ୍ୟାରେଡ୍‌ ନା ନନ୍ ମ୍ୟାରେଡ?
ଅନମ୍ୟାରେଡ଼୍।
ଥା।
ତାଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ।
ଆଛା ଝିଅ ଦେଖା କାର୍ଯ୍ୟ ଆରମ୍ଭ ହୋଇଛି ନା ହୋଇନାହିଁ।
କଣ?
ଝିଅ ଦେଖା କାର୍ଯ୍ୟ।
ନା ନା ଏପର୍ଯ୍ୟନ୍ତ ହୋଇନି କିଛି।
ହୁଁ ହୁଁ। ହଁ ଲିପି ଅପ୍ ଲିପି କଣ ଗୋଟେ ଚାକିରି କରିଛନ୍ତି।
କିଏ?
ଆପଣଙ୍କ ପରିବାରରେ କି ଚାକିରିଆ ଅଛନ୍ତି?
ହ ମାଷ୍ଟର ଚାକିରି।
ଆଛା, ମାଷ୍ଟର ଚାକିରି ର ଦରମା କେତେ ଆସେ?
ଏଇ ଦଶ ରୁ ପନ୍ଦର ହଜାର।
ହୁଁ। କେତେ ଜଣ ଚାକିରି କରିଛନ୍ତି?
ଜଣେ।
ହୁଁ, ଆପଣଙ୍କର କୁଅ ଅଛି?
ହଁ କୁଅ ଅଛି ଟୁଲୁ ପାଇପ୍ ଲାଗିଛି ବର୍ତ୍ତମାନ ଟୁଲୁ ପାଣି ଉଠେଇଲେ ଆମେ ଗାଧେଇବୁ।
ହୁଁ।
ଆପଣ ଖାଇସାରିଲେଣି?
ନାଇଁ ଖିଆପିଆ ହୋଇନାହିଁ ଗାଧୁଆକୁ ଗାଧେଇ ସାରିଲାଠୁ ଖାଇବି।
ତମକୁ ବୁଲିବା ପାଇଁ ଭଲ ଲାଗେ?
ମତେ ବାଇକ୍ ଧରି ବୁଲିବାକୁ ଭଲ ଲାଗେ।
କୋଉ କୋଉ ଜାଗା ବୁଲିବାକୁ ଯାଆନ୍ତି?
ବାହାର ଷ୍ଟେଟ୍।
ବାହାର ରାଜ୍ୟକୁ ଯାଆନ୍ତି।
ଆଜ୍ଞା।
ଓ ବୁଲିଲେ କଣ କେମିତି ଲାଗେ ଏକ୍ସପ୍ରେନ୍ସ?
ବୁଲିଲେ ଗୋଟେ ଅଲଗା ଟାଇପ୍ ଫିଲଙ୍ଗସ୍ ଆସେ ନା କୌଣସି ଜିନିଷର ଟେନସନ୍ ନା କୌଣସି ଜିନିଷର ଅଫସୋସ୍। ଏମିତି କିଛି ମନଟା ଲାଗେ।
ହୁଁ
ଆପଣଙ୍କର ଫେବରାଇଟ୍ ବାଇକ୍?
ମୋର ଫେବରାଇଟ୍ ବାଇକ୍ ହଉଛି ଜି ଟି ଏସି। ଛଅଶହ ପଚାଶ।
ମୋର ବ୍ଲାକ୍ କଲର୍ ଥାର୍।
ବ୍ଲାକ କଲର ଥାର୍।
ଆଜ୍ଞା
ମୋର ବି ଏମ୍ ଡବ୍ଲୁ। ରେଞ୍ଜ୍ ରୋଭର ଡିଫେଣ୍ଡର।
ହୁଁ ହୁଁ ଟାଟା ଶିଆରା।
ଫରାରି।
ମାରୁତି, ଜିକସର୍।
ସେଇରା ଭଲ ଲାଗେନି।
ଟାଟା ସ୍କାଏ।
ହୁଁ
ଆଚ୍ଛା। ଆଛା ତମ ଖଇନି ଗୁଣ୍ଡି ଗୁଡାଖୁ। ଆପଣଙ୍କୁ
ସେରା ମର ସବୁ ବ୍ୟବହାର କରାଯାଏ।
ମୁଁ ଶୁଣିବାକୁ ପାଇଛି ଆପଣଙ୍କ ଗ୍ରାମରେ ମହୁଲିର ପୁରା ଫ୍ୟାକ୍ଟ୍ରି ଅଛି।
ଆମର ଏପଟେ ମହୁଲି ବିଜନେସ୍ କରନ୍ତି।
ଆଚ୍ଛା ଆପଣ ସେଇଟା କଣ ଖଣି?
ସେଇଟା ଗୋଟେ ସେଇଆ ଖଣି।
ଆଛା।